ହେଲୋ
ହାଲୋ।
ହଁ।
ହଁ ଦିଦି କୁହ?
ମୁଁ କହିଲି କଣ କରୁଥିଲ?
ନାଇଁ ଏମିତି ବସିଥିଲି। ବସିଥିଲି ଏମିତି ଟିକେ ଯାଇଥିଲି ଟିକେ ବାହାରକୁ ପଳେଇଥିଲି ତ ଘରକୁ ଆସିଲା ବେଳକୁ ଦେହଟା ଝିମ୍ ଝିମ୍ ହେଇଗଲା ମୁଣ୍ଡ ବୁଲେଇ ଦେଲା। ଆଉ ପ୍ରବଳ ଦେହରୁ ବି ଝାଳ ପ୍ରବଳ ବାହାରୁଛି ଦୁର୍ବଳିଆଟା ଲାଗୁଛି। କଣ କରିବି କିଛି ଜାଣି ପାରିଲିନି ଘରକୁ ସାଙ୍ଗେ ସାଙ୍ଗେ ଆସିକି। ଆମ ଯୋଉ ଫ୍ରିଜରେ ଥିଲା ଥଣ୍ଡା ପାଣି ମୁଁ ସେଇଥିରୁ ଟିକେ ପିଇଦେଲି। ଦିଦି କଣ ଅସୁବିଧା ହବ କି?
ଏମିତି କିଛି ଭୁଲ କରନି ଯୋଉଟା କି ତୁମ ଦେହ ପାଇଁ ବିପଦ। ମୁଁ ମାନେ ମୁଁ ଯେହେତୁ ତ ଆପଣ ଚାହୁଁଛନ୍ତି କିଛି ଉପାୟ ମୁଁ ତ ଯାହାବି ଜାଣିଛି ଆପଣଙ୍କୁ ମୁଁ ବତଉଛି ଆପଣଙ୍କୁ ଯଦି ଠିକ ଲାଗିବ ଆପଣ ବ୍ୟବହାର କରିବେ। ଯଦି ଆପଣ ବାହାରକୁ ଯାଉଛନ୍ତି ମାନେ ଧଳା ବସ୍ ବସ୍ତ୍ର ପିନ୍ଧିକି କି ନହେଲେ ମାନେ ସୂତାର କପଡା ପିନ୍ଧିକି ବାହାରକୁ ଯାାଉ। ତା ସହିତ ଛତା ନୟ ନଲେ କୌଣସି ପ୍ରକାର ପଖାଳ ତୋରାଣି ପିଇକି ଯିବ। ଆଉ ରହିଲା ଯୋଉ ଥଣ୍ଡା ପାଣି ଯୋଉ ପିଇଲ ସେଇଟା ସାଙ୍ଗେ ସାଙ୍ଗେ ତମେ ଘରକୁ ଯୋଉ ଖରାରେ ବୁଲିକି ଆଇଲ ସାଙ୍ଗେ ସାଙ୍ଗେ ଘରକୁ ଆଇିଲା ପରେ ଥଣ୍ଡାରେ ପାଣିଟା ପିଇଦେଲ। ଯାହା ଫଳରେ ଦେହ ପାଇଁ ଏଇଟା କ୍ଷତିକାର ହବ। କା ଆମ ବଡିଟା ସେତେବେଳୁ ପୁରା ଗରମ ଥାଏ। ଆମ ଦେହଟା ଯେତେବେଳୁ ଗରମ ଥାଏ, ତମେ ସାଙ୍ଗେ ସାଙ୍ଗେ ସେ ତମ ଜିନିଷଟାକୁ ଆହୁରି ଗରମ କରିବାକୁ ଚେଷ୍ଟା କଲ। ଯାହା ଫଳରେ ବିଭିନ୍ନ ପ୍ରକାର ଯୋଉ ରୋଗ ବାଗ ହଉଛି, ତାହା ଆମେ ଡାକିକି ଆଣିବା। ସେମିତି କିଛି ଭୁଲ କରନି ତମେ ଥଣ୍ଡା ପାଣି ପିଇପାର। ଥଣ୍ଡା ପରେ ବି ଘର ଯୋଉ ନର୍ମାଲ ପାଣି ଅଛି ତାକୁ ପିଇପାରିବ ଯେଉଟା କିି ତମ ଦେହ ପାଇଁ ବହୁତ ଉପକାରିତା, ସେଥିପାଇଁ ଆଜିିକାଲି ଯୁଆଡେ ବି ଯାଉଛ ସାଙ୍ଗେରେ ରହି କୌଣସି ଜିନିଷ ତମେ ଯେହେତୁ ବାହାରେ ବୁଲୁଛ, କୌଣସି ପ୍ରକାର ଥଣ୍ଡା ପିଇବା ଉଚିତ ନୁହେଁ। ଏଇଟା ଦେହ ପାଇଁ ବହୁତ କ୍ଷତିକାର। ତମେ ପାଣି କିଣିକି ଆଣ ପାଣି ଟା ଥଣ୍ଡା ହେଇସାରୁ ମାନେ ବେଶୀ ମାନେ ଥଣ୍ଡା ନଥିବ କି, ବେଶୀ ଆମର ଗରମ ନଥିବ, ତାକୁ ପିଇ ପାରିବ। ଯାହା ଫଳରେ ତୁମ ପାଇଁ ତମ ଦେହ ପାଇଁ ବହୁତ ଭଲ।
ଦିଦି ଆମର ତ ପଖାଳ ଜମା ହଉନି, ପଖାଳ ତ କଣ ଆମେ ତ ବଜାର ଟାଉନ ଜାଗାରେ ରହିଲୁ। ଆମେ ଗାଁ ଗହଳି ରେ ଥିଲେ ସିନା ଆମେ ପଖାଳ କଣ ଜାଣନ୍ତୁ? ଆମେ ତ ବାହାରେ ରହିଲୁ ସହର ଜାଗାରେ ରହିଲୁ ପଖାଳ ବୋଲି କଣ ଜାଣିଲୁନୁ ପଖାଳ ଟା କେମିତି କଣ ହୁଏ କି ସେ ଯୋଉ ତୋରାଣୀ ଟା କହୁଛ, ଯୋଉ ତୋରାଣୀ ପଖାଳ ତୋରାଣୀ ଟା ଦେହ ପାଇଁ ଭଲ ସେ ତୋରାଣୀରେ କଣ ଆମର କେମିତି ଭିଟାମିନ୍ ଅଛି ନା କଣ, ସେ ତୋରାଣୀ ରେ କଣ କଣ ମିଶେଇକି ପିଅନ୍ତି? ବହୁତ ଜାଗାରୁ ମୁଁ ଶୁଣିଛି ଯେ ତୋରାଣୀ ଟା ଦେହ ପାଇଁ ବହୁତ ଭଲ। ଆମେ ତ ବଜାର ଉପରେ ରହିଲୁ। ଆମେ ତ ଜାଣିନୁ ପଖାଳ ବି ଆମର ସମସ୍ତଙ୍କର ଟିକେ ଥଣ୍ଡା ଦେହ ବୋଲି ଆମ ଘରେ ଗରମ ସବୁ ସବୁବେଳେ ରନ୍ଧା ହଉଛି ପଖାଳ ତ ଜମା ବି ରନ୍ଧା ହଉନି। ତାହେଲେ ତୋରାଣୀ ଟା ଆମେ କେମିତି କଣ ସଂଗ୍ରହ କୋଉଠୁ କରିବୁ ସେଇଟା କଣ ବଜାରରେ ମିଳୁଛି? ନା କାହାକୁ ମାଗିଲେ ଦେବେ ନା ନିଜେ ଘରେ କରିବାକୁ ପଡିବ ସେ ଯୋଉ ତୋରାଣି ଟା। ମତେ ସେଇଟା ଟିକେ କହିପାରିବ କି?
ଦେଖ ଆମର କହିବାକୁ ଗଲେ ଓଡିଆ ମାନଙ୍କର ଖାଦ୍ୟ ହିଁ ପଖାଳ, କହିବା ଗଲେ ପଖାଳ ହିଁ ତାଙ୍କ ଜୀବନ, ଯଦି ପଖାଳ ଟିକେ ନ ଖାଇବ ତାହେଲେ ସେ କୌଣସି କାମ ଠିକ ସେ, ତୋମେ ଅପୂର୍ବ ଖାଦ୍ୟ ଦିଅ ହେଲେ ସେ ଯଦି ପଖାଳ ଗଣ୍ଡିକ ପାଇନଥିବେ, ତାହେଲେ ସେ କିଛି କାମ କରିପାରିବେନି। ସେ ଯେତେ ଯାହା ବି ଦିଅ। ପଖାଳ ଟା ତୋମେ କହୁଛ କଣ ମାନେ, ମାନେ ଇଏ ହଉଛି ଆମ ଆମର ଗର୍ବ ଆଉ ଗୌରବର କଥା। ଆଉ ଏଇଟାକୁ ମଧ୍ୟ ଆମର ମାନ୍ୟତା ଦିଆହେଇଛି, ପଖାଳ ଦିବସ ଭାବରେ। ତ ସେ ଥିପାଇଁ ମୁଁ କହୁଛି ପଖାଳ ଆମର ଯୋଉ ହଉଛି, ଆ, ସେ କଣ ଯାହା ଗରମ କରିଦଉଛେ ଭାତ। ଭାତ ଗରମ ହେଇ ସାରିଲା ପରେ, ତାକୁ ଯୋଉ ମ ଯଦି ଖାଇଲେ ଖାଇଲେ ନହେଲେ ଫିଙ୍ଗି ଦଉଚୁ, ସେମିତି ନ କରିକି ଅବଶିଷ୍ଟ ଯୋଉ ଭାତ ଗୁରା ବଳୁଛି ତାକୁ ପାଣି ଦେଇକି ଆମେ ପଖାଳି ଦବା। ପଖାଳି ସାରିଲା ପରେ ରାତିରେ ପଖାଳି ଦେଲ, ପଖାଳି ସାରିଲା ପରେ, ତା ଦିନକୁ ତୁମେ ଭାତଟା ଖାଇବ। ଆଉ ଯୋଉ ଭାତ ଟା ଖାଇଲ, ଯୋଉ ତୋରମ୍ବ ପାଣି ଟା ମିଶେଇଥିଲ, ଏଇଟା ଗୋଟେ ହଉଛି ତୋରାଣୀ। ସେଇ ତୋରାଣୀ ଟା ପିଇବ, ସେ ତାକୁ ଲେମ୍ବୁ ମାନେ ପକେଇବ, ଆହୁରି ଲେମ୍ବୁର ର ରସ ପକେଇକି ଖିଆଇବ ଆହୁରି ବଢିଆ। ତା ସହିତ ଦହି ମଧ୍ୟ ଛୁଙ୍କ ଦେଇପାରିବ। ସେ ବି ଆଉ ଯୋଉ ଧେଶୁଆଁ ପତ୍ର ହଉ। ଶୋଷ ଫୋସ ଲଙ୍କା ଫଙ୍କା ହଉ ତାକୁ ଗୋଟେ ଉଁ, ଦେଇକି ଛୁଙ୍କ ଦେଇକି ଭାତରେ ପକେଇବୁ। ତାକୁ ଆହୁରି ବଢିଆ ଆଉ ରହିଲା ଉଁ, ଯୋଉ ଉଁ, ଆଉ ବିଭିନ୍ନ ପ୍ରକାର ପଖାଳ ସହିତ ବି ବିଭିନ୍ନ ପ୍ରକାର ଆ, ଯୋଉ ରହିଛି ଅ, ଆମର ଅ, ଭଜା ହଉ ନଲେ ଅ, ହଁ ଅଛି କାକୁଡି ସାଲେଟ୍ କରିଦବ। ନଲେ ଅଛି ଆଳୁ ଭଜା ଅଛି ତୋମେ ନହେଲେ ଖାଇପାରିବ ଏଇ ଯୋଉ ପୋଟଳ। ନହେଲେ ଶାଗ ଭଜା କହିବାକୁ ଗଲେ ଆହୁରି ତାଠୁ ପସନ୍ଦ କଥା। ଆଉ ଲେମ୍ବୁ କମଳା ଯାହାବି ଥିବ ନହେଲେ ଖଟା ଯୋଗୁ ମଧ୍ୟ ଖାଇଦବ ଆହୁରି ମସ୍ତ ଲାଗିବ।
ଆଚ୍ଛା ଦିଦି ଯୋଉ ଖରା ଦିନେ ଆମର ତ ପଖାଳ ତ ବିଷୟରେ ଜାଣିଲି, ଯାହା ଅ, ଯା ଇଏ ହଉ ଜାଣିିନଥିଲି ପଖାଳଟା କେମିତି କଣ ହୁଏ, ମୁଁ ଭାବେ ପଖାଳଟା କେମିତି କଣ ଗୋଟେ ବୋଧେ ମିଳୁଚି କି କଣ ଅଲଗା ଇଏ। କିତୁ ହଉ ପଖାଳଟା ତ ଯାଇ ହଉ ମୁଁ ଜାଣିଲି ଯେ, ଗରମ ଭା ତ ରାତିରେ ଯୋଉ ଗରମ ଭାତ ରନ୍ଧା ହୁଏ। ଏ ଆମେ ତ ରାତିରେ ରୁଟି ଖାଇଦଉଛୁ ବୋଲି ମୁଁ ପଖାଳ କଣ ଜାଣିନଥିଲି। କିନ୍ତୁ ମୁଁ ଏବେ ବୁଝିଲି ଯେ ରାତିରେ ଯୋଉ ଭାତ ଆମେ ରାନ୍ଧିବା ତାକୁ ପାଣି ପୂରେଇକି ଭାତଠୁ ଦି ଆଙ୍ଗୁଳି ଉପୁରୁକୁ ଯୋଉ ପାଣି ଦିଆଯିବ ତାପରେ ସକାଳୁକୁ ସେଇଟା ପୁରା ବସ ସି ଯାଇଥିବ ଉପରୁ ଉପରୁ ନିଗାରିକି ସେଇ ଯୋଉ ତୋ- ତୋରାଣୀଟାକୁ ଆମେ ପିଇବା ସେଇଟା ଦେହ ପାଇଁ ବହୁତ ଭଲ, ଯାଇ ହଉ ଦିଦି ଏଇଟା ମୁଁ ଜାଣିବାକୁ ପାଇଲି ଆଉ ଏଇ ଯୋଉ ଖରାରେ ମୁଁ ଏ ବର୍ତ୍ତମାନ ଯୋଉ ପଳେଇ ଆସିଲି, ବର୍ତ୍ତମାନ ମୋ ଦେହଟା ବେଶୀ ବେଶୀ କଣ ହେଇଯାଉ ଚି ମୁଣ୍ଡ ଟିକେ ବୁଲେଇ ବୁଲେଇ ଦଉଚି। ଦେହ ହାତ ଥରୁଚି। ତଣ୍ଟି ଜିଭ ଶୁଖି ଶୁଖି ପଡୁଛି ଆଖି ବି ମୋର ଲାଲ୍ ଲାଲ୍ ପଡିଗଲାଣି। ମୁଁ ଏବେ କଣ କରିବି ସେଇ ପଖାଳ ଟିକେ ଯୋଉ ତୋରାଣୀ କୋଉଠୁ ଆଣିକି ପିଇଦେବି ନା ଓ ଆର ଏସ୍ ଆଣିକି ପିଇଦେବି ନା ଲେମ୍ବୁ ପାଣି କରିକି ପିଇବି ନା ପାଖରେ ଏଇଠି ଆମର ଯଦି କୋଉଠି ଅଛି ଚିକିତ୍ସାଳୟ ଅଛି ମୁଁ ସେଇଠିକି ପଳେଇବି ଦିଦି କୋଉଟା କଲେ ମୋ ପାଇଁ ଭଲ ହବ ମୋତେ ଟିକେ କହିଦେଲେ ମୁଁ କିଛି ନହେଲେ ଅଂଶୁଘାତରୁ ମତ ମୁଁ ଭାବୁଛି ବୋଧେ ମତେ ଅଂଶୁଘାତ ହେଇଗଲାଣି। ଦେହଟା ପୁରା ଶୁଖି ଶୁଖି ଗଲାଣି ଥରୁଚି ମୁ ମେଡି ମେଡିକାଲ ପଳେଇବି ନା ନାଇଁ ସେଇ ପ୍ରାଥମିକ ଚିକିତ୍ସା ଘରେ କରିଦେବି ମତେ ଟିକେ କହିଲ ଦେଖି।
ଦେଖ ଆମେ ପ୍ରଥମେ ଯ ଯଦି ମାନେ କମ ପରିମାଣରେ ଦେହଟା ହଉଛି ଦେ ଦେହଟାକୁ ଚେଷ୍ଟା କର ତମେ ଲେମ୍ବୁ ଯୋଉ ଲେମ୍ବୁ ପାଣି କହିଲ କି ଓ ଆରଏସ୍ ପାଣି କହିଲ ଏ ପାଣି ପିଇଲେ ମଧ୍ୟ ଚଳିବ ନହଲେ ଦହି ପାଣି ବି ପିଇ ପାରିବ କିଛି ଅସୁବିଧା ନାହିଁ। ଆଉ ରହିଲା ଭାତ ଭାତ ଯୋଉଟେ ଦେଖେ ଖାଇକି ତା ପ ଲେ ଲେମ୍ବୁ ଯଦି ପାଣି ଲେମ୍ବୁ ଭାତରେ ଚକଟି ଦେଇକି ଆଉ ଯାହା ଅଛି ତା ଖାଇ ଦେଇକି ଦେଖିଆ ଶୋଇପଡ଼। ଯଦି ଭଲ ଲାଗିଲା ତ ଅ ଠିକ୍ ଅଛି। ଆଉ ଯଦି ଭଲ ନ ଲାଗିଲା ତାହେଲେ ତମ ଯୋଉ ପ୍ରାଥମିକ ପାଖରେ ଯୋଉ ଚିକିତ୍ସାଳୟ ଥିବ ତାହେଲେ ନିହାତି ସେଇଠି ସେ ଯୋଗାଯୋଗ କର।
ଆଜ୍ଞା ଦିଦି ଯଦି ପେଟ ବି ଟିକେ ଟିକେ କାଇଁ ଟାଣି ଟାଣି ଦଉଛି। ସେ ଖରାରେ ବୁଲିଲି ଖରାର ପ୍ରଭାବ କିଛି ମୋ ଦେହରେ ପଡିଲା କି ପେଟ ଟିକେ ଟିକେ ଟାଣି ଦଉଛି। ମୁଣ୍ଡଟା ଜମା ବି ବୁଲେଇବା କମୁନି। ଏତେ ଜୋର ଖରା ହଉଛି କ କେମିତି କଣ କରିବି ପେଟ ବି ଟାଣି ହେଲାଣି ଏବେ ଏଇନୁ କଣ କରିବି ମୁଁ କିଛି ବୁଝିପାରୁନି ମତେ ଟିକେ କହିଲ ଦେଖି।
ଶୁଣ ତମେ ଯୁଆଡ଼େ ବି ଯାଉଛ ନ ଖାଇଲେ କିନ୍ତୁ ତମ ଦେହ ପାଇଁ ଅଧିକ ପ୍ରଚୁର ମାତ୍ରାରେ ପାଣିର ଆବଶ୍ୟକତା ରହିଚି। ତମେ ତମେ ଯୋଉଠିକି ଯାଅ ପାଣି ଅଧିକ ମାତ୍ରରେ ପିଇବାକୁ ଚେଷ୍ଟା କର। କାରଣ ଜଳୀୟ ଅଂଶ ଆମ ଦେହରୁ କମିବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ମାନେ ଦୁର୍ବଳ ଅଂଶ ମାନେ ସୃଷ୍ଟି ହଉଛି। ଦୁର୍ବଳିଆ ଲାଗୁଛି ମୁଣ୍ଡ ବୁଲେଇ ଦବା କି ପେଟ ଇଏ କରିଦବା। ଏସବୁ ଅଛି ଯଦି ଆପଣଙ୍କୁ ମାନେ ଠିକ ଲାଗୁନି ସବୁ ଆଡ଼କୁ ପ୍ରୋବ୍ଲେମ୍ ମାନେ ଯୋଉ ଅସୁବିଧା ହଉଚି ତ ନିହାତି ଭାବରେ ତମେ ଚିକିତ୍ସାଳୟ ଯାଇପାରିବ। ନଲେ ଏଇନେ ଓ ଅର୍ ସେ ବି ପାଣି ପିଇ ପାଇଲେ ବି ଭଲ କଥା ତ ଭଲ ଲାଗିଲା ନହଲେ ଯଦି ଅଧିକ ମାତ୍ରାରେ ଦେହ ଖରାପ ହେଲା ତାହାଲେ ତମେ ପ୍ରାଥମିକ ଚିକିତ୍ସାଳୟ ଯାଇପାରିବ।
ଏଇ ଟା ଏଇ ଏଇ ଟାଇମରେ ଯଦି ଇଛା ହୁଏ ମୁଁ ଆଇସକ୍ରିମ ଖାଇବି କି ବ୍ରି ପାଉରୁଟି ଆଣିକି ଖାଇବି। କି ଇଛା ହୁଏ ଯଦି ମୁଢ଼ି କି ଚୁଡ଼ା ଯଦି ଏଇ ଟାଇମରେ ମୁଁ କିଛି ଖାଦ୍ୟ ଖାଇବା ପାଇଁ ମନେ କରିବି, କି ଯଦି ମନ ହେଲା ନାଇଁ ଗରମ ଗରମ ଏଇ ପାଖରେ ଗରମ ଗରମ୍ ବରା ଛଣା ହଉଚି ଆଣିକି ଖାଇବାକୁ ଯଦି ଚାହିଁବି, ମୁଁ ଖାଇଲେ ମୋ ଦେହଟା ଆଉ କିଛି ଅସୁବିଧା ହବ କି? ନା ନାଇଁ ଖାଲି ଏଇନୁ କେ ମୁଁ ଗୋଟେ ଘଣ୍ଟା ପାଇଁ ଖାଲି ଯୋଉ ଲେମ୍ବୁ ପାଣି ପିଇବି କି ତୋରାଣି ପିଇବି ଏଇଟା ପିଇଲେ ଭଲ ହବ ମୋ ଦେହ ପାଇଁ। ନା ମୁଁ ଏବେ ବରା କି ପକୁଡ଼ି ଆଣିକି ଖାଇଲେ ମୋ ଦେହ ପାଇଁ ଭଲ ହବ ମୋତେ ଟିକେ କହିବେ ଦେଖିଆ।
କୌଣସି ପ୍ରକାରର ବାହାରି ଜିନିଷ କି ନହଲେ କୌଣସି ପ୍ରକାରର ତେଲର ଜିନଷକୁ ଏଇନା ମାନେ ଦେହ ପାଇଁ ଉଚିତ ନୁହେଁ। ଏଇନା ବୋଲି ନୁହେଁ ଖରା ଦିନେ ବେଶୀ ମାତ୍ରାରେ ଏଇ ଜିନଷ ର ବ୍ୟବହାର କରିବା ଉଚିତ। ତମେ ଘରେ ଲେମ୍ବୁ ହଉ କି ଯୋଉ ଦହି ନହଲେ ଆଣିକି ଆରାମସେ ଖାଇପାରିବୁ। ନହଲେ ଘରେ ନିଜେ ବନେଇକି ଅନେକ ପ୍ରକାର ତରକାରୀ ଖାଉ କିଛି କଥା ନାଇଁ। କିନ୍ତୁ ତେଲ ମସଲା ଜାତୀୟ ଜିନିଷ ଖରାଦିନ କମ କରିବାକୁ ଚେଷ୍ଟା କରୁ। କାରଣ ପିଲାମାନେ ତ ବୁଝିବେନି ଆଜିକାଲି ତ ସିଏ ମସଲା ତରକାରୀ ଉପରେ ବେଶୀ ଧ୍ୟାନ ଦଉଚନ୍ତି। ତେରୁକରି ଆମର କର୍ତ୍ତବ୍ୟ ହଉଚି ଆମ ପିଲାମାନାନଙ୍କ ମାନେ ସ୍ଵାସ୍ଥ୍ୟ ଦେଖିବା। ତେଣୁକରି ନିଜେ ଆମେ ଚେଷ୍ଟା କରିବା ସେ ଜିନିଷ ଟାକୁ ଆମେ କମ ପରିମାଣରେ ବାହାର କରିବା ପାଇଁ। ଯାହା ଫଳରେ ଆମେ ସୁସ୍ଥ ରହିପାରିବା ତା ସହିତ ଆମ ପିଲାମାନେ ମଧ୍ୟ ସୁସ୍ଥ ରହିପାରିବେ। ତେଣୁକରି ବାହାର ଜିନଷକୁୁ କମ ମାତ୍ରାରେ ବ୍ୟବହାର କର। ଯେମିତି କିି ତମେ କହିଲ ଆଇସକ୍ରିମ୍ ଆଇସକ୍ରିମ୍ ଟା ଦେହ ପାଇଁ ବି ଭଲ ନୁହେଁ। କି ତମର ଯୋଉ ପକୁଡି ହଉ ବରା ହଉ କି ଯାହା ବି ହଉଚି। ସେଇ ଜିନଷଠୁ ଦୂରେଇବାକୁ ଚେଷ୍ଟା କର ଏଇନା ତୁମେ ବାହାରକୁ ଯାଇଚ ଖରାରେ ବୁଲିକି ଆସିଚ ତମେ କହିବ ମୁଁ ଆଇସକ୍ରିମ୍ ଖାଇବି ନହେଲେ ଥଣ୍ଡା ଗୋଟେ ଆଣ ହେରି ପିଇଦେବି ଏଇଟା ହଉଚି ଦେହ ପାଇଁ ବହୁତ ଖରାପ। ତା ସହିତ ତୁମେ ତ ଯାହା ଖାଇଲ କହିଲ ତୁମ ପିଲା ମାନେ ଶିଖିଲେ ଯେ ଏଇ ଜିନଷ ଟା ଖାଇବି ମୁଁ। ବାହାରକୁ ଆଜି ଯିବେ ସିଏ ସେଇ ଜିନଷକୁ ପୁଣି ଖାଇବି। ଯାହା ଫଳରେ ତୁମ ଦେହ ଖରାପ ହବ ତୁମ ପିଲାମାନଙ୍କ ଦେହ ଖରାପ ହବ। ସେମାନଙ୍କ ପ୍ରୋସେସ ଯୋଉ ଆସି ସେମାନଙ୍କ ଦେହ ମଧ୍ୟ ଖରାପ। ତେଣୁକରି ଆମଠୁ ଯୋଉ ଜିନିଷ ଟା ସୃଷ୍ଟି ହବ ପିଲାମାନେ ସେଇଆ ହିଁ ଜାଣିବେ ଆମଠୁ ଯାହାବି ଆମେ ସି ଶିକ୍ଷା ଲାଭ କରିବା ଯାହାବି କରିବା ସେମାନେ ଆମଠୁ ଶିଖିବେ। ତେଣୁକରି ଆମ ଆମେ ନିଜେ ଆଗେ ଠିକ କରିବା କୋଉ ଜିନଷଟା ଆମ ଦେହ ପାଇଁ ଭଲ କୋଉ ଜିନଷଟା ଖରାପ। ତେଣୁକରି ତେଲ ଜିନିଷ ହଉ କି। ମସଲା ଜିନିଷ ହଉ ଏଇ ସବୁଠୁ ଦୂରେଇବାକୁ ଚେଷ୍ଟା କର ଆଉ ବେସିକାଲି ମୁଁ କହିବାକୁ ଚାହୁଁଚି। ବାହାରି ଜିନଷ କୁ କମ ବ୍ୟବହାର କର ବାହାର ଯୋଉ ଖାଦ୍ୟ ଅଛି ତାକୁ କମ ଖାଇବାକୁ ଚେଷ୍ଟା କର ସେଠି ଧୀରେ ଧୀରେ ଦୂରେଇବାକୁ ଚେଷ୍ଟା କର। ଯାହା ଫଳରେ ଏଇ ଯୋଉ ବାହାର ଜିନିଷ ଖାଇଦେଉଛି ଏଇଟା ଦେହ ପାଇଁ ଦେହ ଖରାପ ହେବା ସହିତ ଆଉ ଆପଣ ମାନେ ରୋଗ ମଧ୍ୟ ସୃଷ୍ଟି କରୁଛନ୍ତି ତେଣୁ କରି ନିଜେ ଏଇ ଜିନିଷ ଜାଣିବା ଦରକାର ପିଲାଙ୍କୁ ବୁ ବୁଝେଇବ ମାନେ ବୁଝେଇବ ଉଦାହରଣ ଦବ ନହେଲେ ବିଭିନ୍ନ ପ୍ରକାର ଜିନିଷ ଦେଖେଇବ ସେ ଯାହା ଫଳରେ ଏଇ ଜିନିଷଠୁ ଦୂରେଇ ରହିବେ ଆଉ ନିଜେ ସୁସ୍ଥ ରହିବେ ଆଉ ଆପଣ ମାନେ ମଧ୍ୟ ସୁସ୍ଥ ରହିବେ
ହଉ ଦିଦି ମୁଁ ତ ଜାଣିନଥିଲି ଖରା ଆମେ ତ ଘରେ ବସୁଛୁ ନା ଆମେ ବାହାରୁ ଏତେ ଯାଉନୁ ତଥାପି କେତେବେଳେ କେମିତି ବାହାରକୁ ଗଲେ ଖରାର ଏତେ କୁପ୍ରଭାବ ରହିଛି ତ ମୁଁ ଜାଣିନଥିଲି କିନ୍ତୁ ମୁଁ ଯାହି ହଉ ଗୋଟେ ଭଲ ଶିକ୍ଷା ପାଇଲି ମୁଁ ଏଥର ଯେତେବେଳେ ପଦାକୁ ଖରା ଦିନେ ଯିବି ସେତେବେଳେ ଗୋଟେ ମୁଣ୍ଡରେ ଉଦା ଗାମୁଛା ପାଣି ବୋତଲ ଆଉ ଗୋଟେ କଳା ଛତା ଆଉ ଚପଲ ଏଇ ଜିନିଷ ସାଙ୍ଗରେ ନିଶ୍ଚିନ୍ତ ନେଇକି ଯିବି ହଉ ଦିଦି ମୁଁ ରଖୁଛି ଯଦି ମୋ ଦେହ ଭଲ ନ ହୁଏ ମୁଁ ଆଉ ଥରେ ଆପଣଙ୍କ ସହିତ କଥା ହେଇପାରିବି
ଆଜ୍ଞା ଆଜ୍ଞା ଆଜ୍ଞା